ହାଲୋ, ହୁଁ।
ହଁ ଆଉ କଣ ଆଜି ଏତେ ଦିନ ପରେ କଲ କଲ ଯେ? ଆଉ ତମର ସବୁ ଭଲ ଅଛନ୍ତି ନାଁ?
ହଁ ଭଲା ତୁମର?
ଆଚ୍ଛା। ହଁ ଆମର ସେମତି ଭଲ ଅଛନ୍ତି ଆଉ। ଆଉ ମୁଁ କଣ ଶୁଣିଲି କି ଆଉ ତମର ପୁରା କଣ ପରୀକ୍ଷା ଫରୀକ୍ଷା ଥିଲା ସବୁ ସରିଲାଣି ନାଉ ଆହୁରି ଅଛି?
ନାଇଁ ଆହୁରି ଅଛି ଏ ବେ ରଜ ଏସେଣ୍ଟରେ ଅଛି ପୁଣି ରଜ ପରେ ବି ଅଛେ-
ଆଚ୍ଛା ଆଉ ଏଥର ରଜରେ କଣ କଣ ତୁମର ମାନେ ପ୍ରିପ୍ ରେ କଣ କେମିତି କରୁଛ ରଜ ପାଇଁ ଡ୍ରେସ୍- ଡ୍ରେସ ସବୁ କିିଣା ସରିଲାଣି?
ହୁଁ ରଜ ପାଇଁ ତ ସରିଲାଣି, ପ୍ରାୟ ସବୁ ରଜ ପାଇଁ ମୋର ଉଁ ଗୋଟେ ଗୋଟେ।
ଓହୋଃ ମାନେ ତିନି ର କୁ ତିନିଟା ନାଇଁ?
ତିନିଟା ହୁଁ-
ଓହୋଃ ଆଉ କଣ ତମର ରଜ କେମିତି ମ ମାନେ ପାଳନ କର କେମିତି କଣ ତମ ଗାଁରେ ମାନେ ଭଲ କିି ରଜ ହୁଏ ନା ନାହିଁ ସେମିତି?
ନାଇଁ ସେମିତି ତ ହୁଏ କିନ୍ତୁ ଏଇଥର ବହୁତ ଭଲ ହବ ମାନେ ଚାରି ଦିନ ପାଞ୍ଚ ଦିନ ପାଖାପାଖି ଆଉ ଯେମିତି ଯୋଉ ମେଳା ଟାଇପର କରନ୍ତି ପୁରା ଭଲ ସେ ସେଲିବ୍ରେସନ କରିବେ ଡିଜେଫିଜେରେ। ବଟ୍ ମୁଁ ତ ରହିବିନି ଆଉ ହୁଁଉଉ
ନା କଣ।
ହୁଁ ମୁଁ ପରୀକ୍ଷାରେ ପଳେଇବି ନା ତ ପରୀକ୍ଷା ଅଛି ମଝି ରଜରେ ବି ପରୀକ୍ଷା ଅଛି।
ଓହୋଃ
ତ ମୁଁ ଯାଇକି ଲାଷ୍ଟ ରଜ ଦିନ ଆସିବି।
ଭଲ ଲାଗିବନି ଜମା ନା, ମାନେ ଗାଁଆରେ ଏତେ ସୁନ୍ଦର ମାନେ କରୁଥିବେ ସେଲିବ୍ରେସନ ମାନେ ହଉ। ଥିବ ସମସ୍ତେ ମଜାମସ୍ତି କରୁଥିବେ ତୁମ ଗାଁର ସାଙ୍ଗମାନେ ନାଚ ଗୀତ ହେଉଥିବ ଦୋଳି ଖେଳୁଥିବେ ଦେଖିଲା ବେଳକୁ ତମେ ରହିବନି ଭାରି ମନଦୁଖ ହେଉଥିବ।
ଆମ ଗାଆଁରେ ସେଲିବ୍ରେସନ୍ କେବେ ହୁଏନି ବଟ୍ ମଝିରେ ମଝିରେ ଏମତି ହୁଏ ଏଇ ବର୍ଷ କରୁଛନ୍ତି କିନ୍ତୁ ମୁଁ ତ ରହିବିନି ଆଉ।
ମାନେ କଣ କଣ ସବୁ।
ହୁଁ ପ୍ରାୟ ସବୁ। ପ୍ରକାର ହୁଏ କାହିଁକି ନା। ସବୁ ଦିଦି ମାନଙ୍କ ଘରକୁ ଯାଆନ୍ତି ରଜରେ ବି।
ଆଚ୍ଛା।
ମାନେ ଯେ ପିଇସି ହେବେ ତ ତାଙ୍କ ଘରକୁ ଯାଆନ୍ତି ଯେମିତିକି ସବୁ ପ୍ରକାର, ଘରେ ପିଠା ପିଠା ହୁଏ, ଧରିକି ପିଠା ଏଇଠି। ଯୋଉ କିଛି ମାନେ ନିଅନ୍ତି ଯୋଉ ଭଣଜା ଭାଣିଜୀଙ୍କ ପାଇଁ ଡ୍ରେସ ଧରିକି ଯିବେନି? ହୁଁ ତା ଭଲ ହୁଏ।
ଆଛ ଆମର ମୋର ପିଉସୀ ଅଛନ୍ତି ତ କଣ ହୁଏ। କହିଲା ଆମ ତିି ଜଣ ଭିତରୁ ଦି ଜଣ । ଆମ ପାଖ ଅଛନ୍ତି ନା, ତାଙ୍କ ପାଇଁ ଆମ ର ବହୁତ ସାରା ପିଠା ହୁଏ ଆମ ଆରିସା ପୁରା ଦି ତିନି ଦିନ ପୂର୍ବରୁ ଆରିସା ପିଠା ହୁ ହୁଏ।
ତା ସହିତ ଦିନ ଆମର ହବ କଣ? ପୋଡ ପିଠା ଆଉ କାକରା ପିଠା ଆଉ ଗୋଟେ କୁହନ୍ତି ମେଲା କକାର ପୁର ବିନା ପୁରରେ ହୁଏ ତ ସେଟା ବିନା ପୁରା ରେ
ହୁଁ ହୁଁ ମାଠ ପିଠା।
ହଁ ହଁ ସେଇଟା କରନ୍ତି ଆଉ ଘର ଖାଇବା ପାଇଁ ଯାହା ଚକୁଳୀ ପିଠା ହୁଏ ଆଉ ମଣ୍ଡ ଣ୍ଡା ପିଠା ବି ଆମକୁ ବହୁତ ଭଲ ଲାଗେ ଆମେ ସବୁ ଭାଇ ଭଉଣୀ ମଣ୍ଡା ପିଠା ପସନ୍ଦ କରୁ ସେଇଟା ହୁଏ ଆଉ ତ ଆମର ପିଠା ବହୁତ ହୁଏ ଆଉ ଆଉ କଣ କହିଲ ମୁଁ ଶୁଣିଥିଲ।
ହୁଁ ହୁଁ।
ବହୁତ ଆମ୍ବ
ହୁଁ ଆମ୍ବ ତ କ୍ଵାଣ୍ଟିଟି ବହୁତ ଅଛି ଏବେ। ଆମର ବି ଗୋଟେ ଗଛ ଅଛି। ପୁରା ମାର୍କେଟ ଟାଇପ ର ଟେଷ୍ଟ ଦ ଯେମତି ଯୋଉ ବାଇଗଣ। ପଲେଇ କୁହନ୍ତି। ଦେଖିବାକୁ ବି ବଢିଆ ମାନେ ବଢିଆ ଦେଖା ହାଉଥିବ ଲୁକ୍ ୱାଇଜ ଆଉ ଟେଷ୍ଟ ବି ବହୁତ ଭଲ କିନ୍ତୁ ପାରିପାରନ୍ତିନି କାହିଁକିନା ଗଛଟା ବହୁତ। ବଡ ଥାଏ ତାପରେ ଗାଁ ମଝିରେ ଅଛି ନା। ତ କାହା ଘରେ ଉପରେ ପଢିବ କି କାଣା। କିନ୍ତୁ ଟଷ୍ଟ ହୁଏ ବଢିଆ। ପ୍ରାୟ ଆମର ସବୁ ଗଛ ଆମ୍ବ ବହୁତ ମିଠା ଲାଗେ। ହୁଁ ପଢୁଥିବ ସେପଟେ ସୋଇଠ ଖାଉଥିବେ ଆମେ ଯାଇନୁ ଆଉ।
ନା ମୁ କଣ ମୁଁ କହୁଥିଲି କହିଲ ଆମର ଜାଣିଛ ନା ଏବ ବର୍ଷ ବହୁତ ସାରା ବଉଳ। ଭ ହବ କିନ୍ତୁ ଟିକେ କଣ ହେଲା ସବୁ ବହୁଳ ଖସି ପଡ଼ିଲା ଆମ୍ବ ଏଥର ନାହିଁ ତ ମୁଁ ଭାବୁଥିଲି କି ଆଉ ଆମ୍ବ ଯଦି ହୁଏ ମୁଁ ତମ ଘରୁ ମାନେ ଦିଟା ଆଣିଥାନ୍ତି ବୋଲି ଭାବୁଥିଲି।
ହଉ ଦେଖିବା ରାଜରେ ଯଦି ନନା ଆସିବେ। ତ ସେ ଆମ୍ବ ପାରିଲେ। ସିଏ ତାଙ୍କ ଫ୍ରେଣ୍ଡ ଜଣଙ୍କୁ ଡାକନ୍ତି ତ ସେ ଗଛରେ ଚଢିଲି ଆମ ପାରନ୍ତି ଆଉ ନହ ନା ମୁଁ ଘରେ ଏତିକି। ଚଢ଼ି ପାରନ୍ତିନି ମାନେ ଚଢ଼ିପାରିବେ ବଟେ ଆଉ ସେଇଳି ହେଲ୍ଥ ଆଉ ନାହିଁ। ଚଢିକି ପାରିପାରିବେ। ତ ସିଏ ଆସିଲେ ପାରିଲେ ମୁଁ କ ଥିବି ଆଉ ହୁଁ।
ହଁ ନାଇଁ ମୁଁ କହିଲି ତମର ତ ଏତେ ସାରା ମାନେ ଆମ୍ବ ଗଛ ଅଛି ନା ତ ତମର ଆଚାର ଆଉ ଆମ୍ବ ସରାା ଏଇରା ସବୁ କରୁଥିବେ ନାଇଁ।
ହୁଁ ହୁଁ ଆଚାର ଏତେ କରିନାହାନ୍ତି ଗୋଟେ ଅଳ୍ପ କରିଥିଲେ ଗୋଟେ ଆମ୍ବସରା ଏଥର କରିଛନ୍ତି। ଆମ୍ବସରା ଏପଟେ ପ୍ରାୟ ସମସ୍ତେ କରନ୍ତି।
ତମକୁ କଣ ଭଲ ଲ ଖାଇବା ପାଇଁ।
ଆମ୍ବ ସାରା ନହଲେ ଲେମ୍ବୁ ଆଚାର ଆମର ଗଛରେ ଲେମ୍ବୁ ବି ପ୍ରବଳ ଆସେ। ଲେମ୍ବୁ ଆଚରେ କରନ୍ତି।
ଓହୋ। ତ ତମକୁ ଲେମ୍ବୁ ଆଚରେ ଭଲ ଲାଗେ। ଆମର ମତେ କଣ କହିଲା ମ ମତେ ମତେ ଆମ୍ବ ଆଚାର ଭଲ ଲାଗେ ଆମ୍ବ ଟା କଣ କହିଲ ଆମ୍ବ ଆ ଆଚାର ଠୁ ମୁଁ ଅଧିକ ଆମ୍ବୁଲ। ଖା ଏ ମାନେ ଯୋଉ। ଲୁଣରେ ଖାଲି କରନ୍ତିନି ନା ସେଇଟା ସେଇ ସେଇଟା ହିଁ ମତେ ଅଧିକ ଭଲ ଲାଗେ। ମାନେ ଯଦି ମୋର ଆମର କେବେ କରିଥିବେ ଘରେ ଶୁଖେଇଥିବେ ମୁଁ ତାର ଅ - ଅ ଧା ଠୁ ଅଧିକ ଖାଇ ଦେଇଥିବି। ତାପରେ ପୁଣି ବୋଉ ମତେ ଶୋଧିବ କସିକି।
ଆଚ୍ଛା ଏଇ ଯୋଉ ପଖାଳ ଭାତରେ ଝୋଳ କରି ଖାଇବା ପାଇଁ ବି ବଢ଼ିଆ ଲାଗେ। ହଁ
ହୁଁ ହୁଁ ହୁଁ ସେଇଟା ବହୁତ ବଢିଆ ହେଲା କି ନା ଆଉ ଆଜି ତ ଆଉ ତମାଆଡେ ବର୍ଷା ହେଇଥିଲା କି ଆଜି?
ନାଇଁ। ଦିଇ ଦିନ ହବ ପ୍ରାୟ ସେଇ ଟାଇପର ତିନଟା ସାଢ଼େ ତିନିଟା ହବ ମାନେ ଲାଇ - ନିଂ ହଉଛି କିନ୍ତୁ ବର୍ଷା ହଉନି। ଭହୁତ ଜୋର ରେ ପବନ ଆସୁଛି କିନ୍ତୁ ବର୍ଷ- ନାଇ।
ଓହୋ ନାଇଁ ଆମର- କିନ୍ତୁ ଗତକାଲି ଏଇ ଟାଇମ ରେ ଏଇ- ଏ ଟାଇମ ରେ ନୁଁଅ। ଦିଇଟା ସାଢ଼େ ଦିଇଟା ଟାଇମ୍ ରେ। ପୁରା ଜୋରରେ ବର୍ଷା ହଟାତ୍ କିନା ମାନେ ଉଠେଇଲା ବର୍ଷା ହେଇଗଲା ପୁରା ଘଣ୍ଟେ ଘଣ୍ଟେ ପୁରା ଜୋରରେ ହେଇକି ପଳେଇଲା କିନ୍ତୁ ଆଜି ସେମିତି ଉଠେଇଲା ଆମେଭାବିଲୁ ବର୍ଷା ହବ। ଦେଖିଲାବେଳକୁ କୁଆଡୁ ଫିସିରି ଫିଶିରିହେଇକି ପଳେଇଲା ଜଣାପଡିଲାନି କିନ୍ତୁ ଟିକେ କାଉଁଳିଆ ପାଗ ହେଲା ନା। ଥଣ୍ଡା ଲାଗୁଛି ଆଉ ତମେ ତ ଜାଣିପାରୁଥିବ କେମିତି ଗରମ ହଉଛି। ହୁଁ ତମ ଆଡେ କଣ ଗରମ ହଉଛି କେମିତି।
ଗରମ ତ ବହୁତ ହଉଚି କିନ୍ତୁ ଆମ ଘରେ ଟିକେ ଥଣ୍ଡା ଲାଗେ। ବାହାର ଅପେକ୍ଷା ହୁଁ।
ଯୋଉମାନଙ୍କର ଦି ମହଲା ଘର ନହେଲେ ଢାାଗୁଆ ଘର
ଢାକୁର ଘର ଥଣ୍ଡା ଲାଗେ ହଁ।
ହଁ ତ ସେଇଭଳିଆ ଘରେ ହେଲେ ଭଲ ଆମର କଣ କହିଲେ ଆମର ଏବେ ନୂଆ କିଏ ଘରଟା କରିଛନ୍ତି ଯେ? ଆମର ଚାରିପାଖରେ ଘର ନାହିଁ ବି ତ ସେଇ ସେଇ ନାଁ ଆମ ଘରେ ଏବେ ବହୁତ ଅଧିକ ଟିକେ ଗରମ ହଉ କାହିଁକିନା ଖରାଟା ପୁରା ଫ୍ରଣ୍ଟଲି ପଡ଼ୁଛି ଆମ ଘରକୁ ସେଇଥିପାଇଁ।
ଆଚ୍ଛା ହଁ ଟିକେ ଗଛ ଲଗେଇଦବୁ ନା ଭଲ ଲାଗିବ।
ହଉ। ଗଛ କଣ କହିଲ ଆଗରୁ ଆମର ଗଛ ହଁ ହଁ ସେଇଟା ବି ଠିକ୍ କଥା ନହିଁ ଏଥର ବାପା କହୁଛନ୍ତି ଲଗେଇବେ ବୋଲି ଆମର କଣ କହିଲ ବାଡ଼ିଟା ଟିକିଏ ଜଷ୍ଟ ଘର ସେପର୍ଟକୁ ହେଇଯାଉଛି ନା ତ ବାରିରେ ବହୁତ ସାରା ଗଛ ଅଛି। କିନ୍ତୁ ଆମର ପୁରା ଦାଣ୍ଡ ପାଖରେ ଘରଟା ହଁ ହଁ ଡିଷ୍ଟାନ୍ସ ହେଇଯାଉଛି ଆଉ ତ ଚାରି ପାଖରେ ଘର ବି ଫାଙ୍କା ହେଇଯାଉଛି ନା ତ ସେଥିପାଇଁ ଖରା ଟା ପଡୁଛି ଆଉ। ଆମର ଏମିତି ହୁଏ ଶୀତ ଦିନେ ପୁରା ଛାଇ ହବ ଆମ ସାଇ ଏଟା ଆଉ ଖରାଦିନେ ପୁରା ଖରା ହବ।
ଆପା ଯେଟି ଅଛି। କିନ୍ତୁ ଆମର ଘର ଷ୍ଟାର୍ଟ କରିବା ପୂର୍ବରୁ ଫାଷ୍ଟ ଗଛ ଲଗେଇଲେ। ମନି ଗଛଆଗ ଲଗେଇ ସାର ଦେନ ରହିବା ପାଇଁ ଭଲ ଲାଗିବ କଣ ପିଲେ ପୁରା ଫାଙ୍କା ପଡିଆ ଟାଇପ ର ଲାଗିବ ନା। ସେପଟାଇଡ଼ ଯେଉଁ ସାଇଡ଼ ଘର ଷ୍ଟାର୍ଟ ହେଉଛି ସେ ସାଇଡ଼୍ ଏତେ ଗଛ ଫଚ ଫାଷ୍ଟ ନଥିଲା ତ ଫାସ ଗଛ ବଷ ଲଗେଇ ବେଲେ ଚାଷ ବି ଆମର ପ୍ରପର ହୁଏ ନା। ପ୍ରତିିବର୍ଷ କିଛି ନହେଲେ ଯୋଉଟା ଡେଲି ଖାଇବାକୁ ୟୁଜ ବାଇଗଣ ବିଲାତି ଲଙ୍କା ସେଗୁଡା ଆମର ହୁଏ ବାଡିରେ ତ ସେଗୁଡାକୁ ଲଗାଅନ୍ତି ତା ସହିତ ବଡ ବଡ ଗଛ କିଛି ଚାରା ଫାର୍ମ ରୁ ଆଣିକି ତ ଘର କାମ ଚାଲିଛି ଆଉ।
ହଁ ନାଇଁ ସେଇଟା ଠିକ ନା କାହିଁକି ନା ଦେଖ ଘରଟା ଯଦି ଗଛଟା ନଥିବ ନା ଘରଟା ବି ଭଲ ଲାଗିବନି ଆଉ ପନିପରି ଗୋଟିଏ ଗଛ ବି ଲଗେଇବା କଥା। ଯାହା ଟିକେ କଣ ଦରକାର ହେଲେ ଖାଇବ ଆଜିକାଲି ପୁଣି ଦେଖୁଛ ନା ଯୋଉଭଳିଆ ହଁ ଆଜି କାଲି ପୁଣି ଯୋଉ ଭେ ଜାଲ୍ ସବୁ। ପରିବା ସବୁ ମାନେ କଣ କହିଲ ସାର ଇଞ୍ଜେକ୍ସନ୍ ଦେଇକି ପରିବା ଗୁଡ଼ାକ ସବୁ ହୋଉନି କି। ସେଇଟା ବି ଭଲ ନୁହେଁ ନା। ନିଜେ ଭଲ ହର୍ବାଲ୍ ମାନେ ପ୍ରଡ଼କ୍ଟ ସବୁ ଆମର ନିଜର ସବୁ କରିକି ଇଏ କରିବା କଥା ଆମେ ଗାଁଆରେ ଯେଉଁମାନେ ମେ କରିକି, ସେମାନେ ଅଧିକ ସୁସ୍ଥ ରହୁଛନ୍ତି ନା। ଗାଁ ଲୋକମାନେ ସେଥିପାଇଁ।
ହୁଁ କିନ୍ତୁ ଆକ୍ଚୁଆଲିରେ ଏଇଠ କି କରୁନାହାନ୍ତି ବଟ୍ ନିଜେ କରିକି ଖାଇବାଟା ଆକ୍ଚୁଆଲି ଏଇଟା ଭଲ ଦେହ ପାଇଁ ବି ଭଲ ତାପରେ ଆମର ବି ପେସା ଫାର୍ମିଙ୍ଗ୍ ତ ଆମେ ଯଦି ଫାର୍ମିଙ୍ଗ୍ ନ କରିବା ତ ଆଉ କଣ କରିବା?
ହୁଁ ଠିକ୍ କଥା। କିନ୍ତୁ ସେଇଟା ବି ବହୁତ ଲୋକ କଣ କରୁଛନ୍ତି କହିଲ ଆ ଆଉ କରୁଛନ୍ତି ବହୁତ ଲୋକ। କିନ୍ତୁ ବହୁତ ଲୋକ ବି ପଳଉଛନ୍ତି ମାନେ ପଢ଼ିବା। ପାଇଁ ସହର ବଜାରକୁ ଯାଇକି ତାପରେ ପୁଣି ଆଉ କଣ କରିବେ ସେମାନେ ଜବ୍ କଲେ ବାହାରେ। ତ ବାହାରକୁ ବି ଯାଇକି ରହିବାକୁ ପଡ଼ୁଛି ତାଙ୍କୁ। ତ ଆଉ ଗାଁ ଗହଲିରେ ଏତେ ନାହିଁ ଆଗ ଭଳିଆ ଯେତିକି ହେଉଥିଲା ସବୁ ମାନେ ଚାଷବାସ ଆଉ କଣ ଏତେ ହଉଛି କି? କିନ୍ତୁ ସେଇଟା ଆମର ବୃତ୍ତି ନା ଆଉ ଯେତ୍ ଯେତେ ଯାହେଲେ, ହୁଁ।
ଏବେ ତ ଚାଷ ଷ୍ଟାର୍ଟ ହେଇଗଲାଣି ନା ଏ ଯଉ ବର୍ଷା ହେଲା। ହେଇଥିଲା ନା ଷ୍ଟାର୍ଟ ହେଇଗଲାଣି, ଧାନ ଚାଷ।
ହଁ ହଁ ଏଇ ହଁ ଧାନ ଚାଷ ପାଇଁ ଏବେ ତ ହଉଛି ଆଉ ହଁ ହଁ ଆମର କଲେଣି ଆମର ତାପରା କଣ କହିଲ ଆମର ଏଥର ମୋ ବାପା ଟିକେ ନାହାନ୍ତି ତ ସେ ଟିକେ ଗୋ ବାହାରେ ଯାଇକି ଅଛନ୍ତି ଏବେ ଟିକେ, କାମ ଯୋଗୁ, ସେଥିପାଇଁ ମୋ ବାବା ସବୁ କରୁଛନ୍ତି। ଏଥର ମୋ ବଡ଼ ବାପା ସବୁ କରୁଛନ୍ତି। ଆମର ଖତଫତ ଏଇ ଜଷ୍ଟ ପନ୍ଦର ଦିନ ଖଣ୍ଡେ ହବ ଖ ତ ନୋଉଥୁଲେ ଆଉ। ଆମର ତ ଗାଈ ଅଛନ୍ତି ଆମ ଗାଈ ତ ଆମର ନିଜର ଖତ ହୋଉଚି ତ ସେଇଠୁ ଖତ ନେଇକି ଯାଉଥୁଲେ ଟ୍ରାକ୍ଟରରେ ଆଉ। ଆଉ ତମର କଣ କଲ? ତମର ପା କଣ ମୁଁ ଶୁଣିଥିଲି କଜୁ ଫାଜୁ ହୁଏ ନାଁ କଣ?
ହୁଁ କାଜୁ ତ ହୋଉଚି କାଜୁ ସରିଗଲାଣି କାଜୁ ବର୍ଷରେ ଥରେ ଆସେ। ସେ ଠିକ ସେଇ ରଜ ପାଖାପାଖିରେ ସରିଯାଏ। ରଜର ଠିକ୍ ଟୁ ମନ୍ଥ ଥ୍ରୀ ମନ୍ଥ ଅଗୁରୁ ବୋଉଳ ଆସି କାଜୁ ହେଇଯାଏ ତ ତାପରେ ଲେବର ଲଗେଇକି ତାକୁ ପ୍ରଡକ୍ସନ୍ କରାଯାଏ। କରିକି ଘରୁ କୁ ଆଣିକି ଆମର ହେଟା ଖରା ତିନି ଚାରି ଦିନ ଶୁଖାଯାଏ। ଶୁଖେଇଲେ କଣ କହିଲ ତାର ଯେତିକି ଆମେ ଯୋଉ ୱାଟର ଅଂଶଟା ଅଛି ସେଟା ଆବଜର୍ବ ହେଇକି ଶୁିଖିଯିବ ଶୁଖିଗଲେ ବେଶୀ ଟାଇମ୍ ଉଏଷ୍ଟ ହବନେଇ ଜିନିଷଟା ରହି ପାରିବ ଆଉ। ଜିନିଷଟା ନିଆଯାଏ ଆଉ ବେପାରୀ ଆସ୍ ବି ନେଇଯାଆନ୍ ନେଇଗଲେଣି ଏଥର ବେଶୀ ନାହିଁ ଅଳ୍ପ ଆସିଥିଲା।
ଆଚ୍ଛା ଆଉ ଭଲ ଆଉ ଯା ହୋଉ ଆଉ ତାପରେ କାଜୁରେ ବି ବୋହୁତ୍ କଣ କହିଲ ଲାଭ ଅଛି କାଜୁରେ, ବୋହୁତ୍ ଦାମୀ
ହୁଁ ଦାମୀ ପ୍ରଡକ୍ଟଟା ହଁ ସେଥିପାଇଁ ପା ଆଉ ଗୋଟେ ନୂଆ ବାଡ଼ି ବି ଆମର ବାବା ନିଜେ କରଛନ୍ତି ସେଟା ବାବା ବଡ଼ାପା ମିଶିକି କରଛନ୍ତି। ନାଇଁ ସିଏ କାମ ବି କରନ୍ତି ବଟ ଏବେ ସେ ନିଜେ ଗୋଟେ ପର୍ସନାଲ କରଛନ୍ତି।
ହଁ। ଆଉ ତାହେଲେ ହୋଉ ତାହେଲେ ଆଉ ମୋର ଟିକେ କଁ କହିଲ ଟିକେ କାମ ବି ଅଛି ମୋର ମୁଁ ଯିବି ଆଉ ତାହେଲେ ଫୁଣି ଥରେ କେବେ କଲ୍ କରିବି ଆଉ।
ଆଚ୍ଛା ହୋଉ ଠିକ ଅଛି।
ହଉ ରଖ।
ହଁ ହଁ।